ହେଲୋ। ହାଲୋ।
ହାଲୋ।
ହଁ। ଜୟ ଜଗନ୍ନାଥ କଣ କରୁଚନ୍ତି? ଆଜ୍ଞା।
ଆଜ୍ଞା ଏଇ ଟିକେ ଖାଇଲି ଖାଇକିରି ବିଲକୁ ଟିକେ ବୋଇଲି ବିଲକୁ ଟିକେ ଆସିଚି ବୁଲିବା ପାଇଁ।
ଆପଣଙ୍କ ଆଡେ ବର୍ଷା ହଉଚି?
ଆ ବର୍ଷା ତ ଟିକେ ଟିକେ ହଉଛି।
ଆଜ୍ଞା ଆଉ କଣ ଖାଇଥିଲେ?
ଆଜ୍ଞା ମୁଁ ତ ଖାଇଥିଲି ସକାଳୁ
କଣ କହିଲେ?
ମାନେ ଫଳାମୂଳ ଟିକେ ଖାଇଥିଲି।
ଆଛା।
ଆଉ କଣ?
ବିଲରେ କଣ କାମ ହଉଛି ଏବେ?
ଅଜ୍ଞ୍ୟା ଆଜ୍ଞ୍ୟା ଏବେ ଆମର ଚାଷ ବାସ ଚାଲିଛି ନା ସେଥିପାଇଁ ମୁଁ ଆସିଛି ଟିକେ ବିଲକୁ ଯିବାପାଇଁ।
କଣ ଚାଷ କରୁଚନ୍ତି?
ଆଜ୍ଞା ଧାନ ଚାଷ।
ହଁ।
ଆଜ୍ଞା ଧାନ ଚାଷ ଆମର କରୁଚୁ ଟିକେ।
ନିଜ ବିଲରେ? ନ କଥା ଆଉ ନା ନେଇକ କଣ ଏବେ କଣ ଯାଉଛନ୍ତି ବିଲକୁ?
ଆଜ୍ଞା ଆଜ୍ଞା ବିଲକୁ ଯାଉଛି।
ମୁଁ ଖାଲି ଆପଣଙ୍କ ନିଜ ବିଲ ନା ଯୋଉ ଧରିଛନ୍ତି ଭାଗ। କଳି ନି।
ଆମର ନିଜ ବିଲ ଯେତିକି ଆମେ ଚାଷ କରଚୁ।
ଆଛା ଆପଣ କୋଉ ଗାଁ?
ଆଜ୍ଞା ଆମର।
କଉଠି?
କେନ୍ଦୁଝର କେନ୍ଦୁଝର।
ହଁ ହଁ କେଉଁଝର ହଁ ଜାଣିଛି।
ଆଜ୍ଞା।
ଆଉ ସେପଟେ କଣ ବୁଲିବାକୁ ଯାଇଚନ୍ତି ଦର୍ଶନୀୟ ସ୍ଥାନ।
ଆଜ୍ଞା କେନ୍ଦୁଝର ତ ଦର୍ଶନୀୟ ସ୍ଥାନ ଆପଣ ଜାଣିଥିବେ ଘଟ ଗାଁ ମାତାରିଣୀ ବହୁତ। ପ୍ରସିଦ୍ଧ।
ଆଜ୍ଞା।
ଆଜ୍ଞା ତାପରେ ମା ତାରିଣୀଙ୍କ ପାଖରେ ବୁଲାବୁଲି କଲା ପରେ ତାପରେ ଯିବେ ସେଠି ଅଛି ଗୁଣ୍ଡିଚା ଘା ଘାଗି ଅଛି ସେଠିକି ଯାଇପାରିବେ।
ଆଚ୍ଛା।
ଆଜ୍ଞା ତାପରେ ତୃପ୍ତି ସଫାରି ଅଛି ଆଜ୍ଞା ସେଠି ତ ସେ ଜାଗା ଆପଣ କହିବେ ମାନେ ସ୍ୱର୍ଗ। ମାନେ ସେ ଯୋଉ ଫୁଲ ଅଛି ଯୋଉ ସୁନ୍ଦର ସୁନ୍ଦର ଜାଗା ଫଟୋ ଉଠେଇବା ପାଇଁ।
ହଁ ଓହୋ ଆଉ କଣ ଅଛି ମନ୍ଦିର ରେ।
ଆଜ୍ଞା ମା ତାରିଣୀଙ୍କ ମନ୍ଦିରରେ।
ନାଇଁ ନାଇଁ ମନ୍ଦିର ମାନେ ମାନେ କୋଉ ମନ୍ଦିର ଗୁଡା ଅଛି ଖାଲି ତାରିଣୀଙ୍କର ଆଉ
ଆଜ୍ଞା ମନ୍ଦିର ତ ସେମିତିରେ ସବୁ ମନ୍ଦିର ଅଛି କିନ୍ତୁ ପ୍ରସିଦ୍ଧ କହିବାକୁ ଗଲେ ତାରିଣୀ ମାଙ୍କ ପୀଠ।
ଘଟ ଗାଁ।
ଆଜ୍ଞା ଘଟଗାଁ ଘଟଗାଁ ତ ଆପଣ ଶୁଣିଥିବେ। ଆ ଆପଣଙ୍କୁ କହିବାକୁ କିଛି ପଡିବନି। ଆଜ୍ଞା। ତ ଆଜ୍ଞା ସେଠି ଯେ ତାପରେ କଣ କହିଲେ ଆଜ୍ଞା।
ମୁଁ କହିଲି ନୟାଗଡରେ ଆପଣ କେବେ ଆସସନ୍ତି ନୟାଗଡ ଜିଲ୍ଲା।
ନୟାଗଡ।
ହଁ।
ନାଇଁ ଆଜ୍ଞା ସେଠିକି କେବେ ଯାଇନି। କାମ ତ ପଡିନି କେବେ ଯାଅ ବୁଲାବୁଲି ପାଇଁ ବି ଯାଇନି।
ନୟାଗଡରେ କଣ ଅଛି ଜାଣିଛନ୍ତି? କୋଉ ମନ୍ଦିର ଉଁ ନା କିଛି ଜାଣିନାହାନ୍
ଆଜ୍ଞା।
ମୁଁ କହିଲି ନୟାଗଡରେ କଣ ପ୍ରସିଦ୍ଧ ମନ୍ଦିର ଅଛି ଜାଣିଛନ୍ତି ନା କେବେ ଜାଣିନାହା
ନାଇଁ ଆଜ୍ଞା ମୁଁ ଯାଇନି ଯେହେତୁ ଆଉ ଜାଣିବି କେମିତି। ଆଜ୍ଞା କୁହନ୍ତୁ ଆପଣଙ୍କ ଆଡେ ବୁଲାବୁଲି କରିବା ପାଇଁ କଣ ଜାଗା କଣ? ମାନେ କଣ କେମିତି ପୂଜା ପର୍ବ କେମିତି ହୁଏ? କିଛି କୁହନ୍ତୁ।
ହଁ ହଁ ଆମର ନୟାଗଡ଼ଟା ପ୍ରାୟ ପ୍ରସିଦ୍ଧ ଦଣ୍ଡଯାତ୍ରା ଶୁଣିଥିବେ?
ଆଜ୍ଞା ଦଣ୍ଡଯାତ୍ରା ତ ଜାଣିଛି କିନ୍ତୁ କଣ କେମିତି ହୁଏ ଟିକେ କୁହନ୍ତୁ।
ଦଣ୍ଡଯାତ୍ରା ସେଇଟା ହୁଏ ଆଃ ଏଇଟା କୋଉ ମାସରେ ହୁଏ? ଓଡିଆ ମାସ ମୋର ମନ ନାହିଁ ଇଂଲିଶରେ କହିବି?
ଆଜ୍ଞା କୁହନ୍ତୁ କିଛି ନାହିଁ। ଓଡିଆ ମାସ ମତେ ବି ତ ଏତେ ଜଣାନାହିଁ। ଖାଲି ବୈଶାଖ ମାସ ଜଣାଅଛି। କାର୍ତ୍ତିକ ମାସ ଜଣା। ଯା ହଉ ଜଣା ନାହିଁ।
ହଁ ସେଇଟା ହୁଏ ଯୋଉ ଆମର ଅଁ ମାର୍ଚ୍ଚ ମାସେରେ। ମାନେ ପଣା ସଂକ୍ରାନ୍ତି
ଆଜ୍ଞା ତ ମ୍ ପଣା ସଂକ୍ରାନ୍ତି ମାନେ ତ ବୈଶାଖ ମାସ ବୈଶାଖ ତା ପୂର୍ବୁରୁ।
ହଁ ତା ପୂର୍ବରୁ ହିଁ ହୁଏ।
ଏପ୍ରିଲ ମାସରେ ପଣା ସଂକ୍ରାନ୍ତି ପଡେ ମାନେ ସେଇଟା ବୈଶାଖ ମାସ।
ମାନେ ଆମ ଦଣ୍ଡଯାତ୍ରା ସରିଲେ ହିଁ ପଣା ସଂ ପଣା ସଂକ୍ରାନ୍ତି ଆରମ୍ଭ ହୁ
ଆଜ୍ଞା ଓଡିଆ ମାସର ଶେଷ ଆଡୁକୁ।
ଆଜ୍ଞା ଆଜ୍ଞା ତ ଦଣ୍ଡଯାତ୍ରା ମାଆ ଙ୍କ ପାଇଁ ହୁଏ ଯୋଉମାନଙ୍କ ଘରେ ଯା ଚା ମାନେ ଯାଚିଥାନ୍ତି ମାଆଙ୍କ ପାଇଁ କିମ୍ବା ତାଙ୍କର ପୂର୍ବପୁରୁଷ ବି ଯାଉଥାନ୍ତି ତ ସ୍ ସେ ବି ଯାଆନ୍ତି ଘରେ ପୁଅ ପିଲାମାନେ।
ଆଜ୍ଞା।
ହଁ ସେ ତାଙ୍କ ଘରେ ଆମିଷ ଖାଆନ୍ତିନି ସେତିକି ଦିନ ଯେ ତିକି ଦିନି ଯାଆନ୍ତି।
ମାନେ ଦଣ୍ଡଯାତ୍ରାରେ କଣ କଣ ସବୁ ହୁଏ ମାଆଙ୍କ ପାଖେରେ?
ମାଆଙ୍କ ପାଖେରେ ସେ ଦଣ୍ଡଯାତ୍ରାରେ ଦଣ୍ଡ ଖେଳନ୍ତି ଆଉ ଝୁଣା ମାର୍ ରିକି ନିଆଁ ବି ଖେଳନ୍ତି। ଯୋଉ ଝୁଣା ଉପରୁକୁ ଉଠାନ୍ତିନି ନିଆଁରେ?
ଆଜ୍ଞା ଆଜ୍ଞା।
ହଁ ସେଇଟା କରନ୍ତି। ଆଉ ଯାତ୍ରା ବି ହୁଏ ମାଆଙ୍କର। କାଳୀ ମାଆ ହୁଁ।
ଆଜ୍ଞା ଆଜ୍ଞା ତାହେଲେ ଦଣ୍ଡଯାତ୍ରା ଆପଣଙ୍କ ବହୁତ ପ୍ରସିଦ୍ଧ ଆପଣଙ୍କ ନୟାଗଡ଼ରେ?
ନୟାଗଡ଼ର ଚାରି ମାନେ ଗାଁ ଗାଁରେ ଦଣ୍ଡଯା
ଆଜ୍ଞା।
ଆଉ ଆଉ ଯୋଉ ପଣା ସଂକ୍ରାନ୍ତିରେ ଆମ ନୟାଗଡ ଜିଲ୍ଲାରେ ଯାତ୍ରା ହୁଏ। ବହୁତ ଆସନ୍ତି ମାନେ ଆ ମେଲୋଡି ବି ହୁଏ ଆଉ ଏମିତି ଡ୍ୟାନ୍ସ ବି କରନ୍ତି ଆସ୍
ତ ଗୀତ ଯୋଉ ହୁଏ ମାନେ ଯୋଉ ନାଚ ଗୀତ
ହଁ ହଁ ସେଗୁଡା ବି ହୁ ହୁଏ।
ଆଜ୍ଞା।
କାର୍ତ୍ତିକ ମାସରେ ଆସନ୍ତି ହିରୋ ହିରୋଇନ ଅଭିନେତା ଅଭିନେତ୍ରୀ ମାନେ।
ଆଜ୍ଞା।
ହଁ।
ଆଜ୍ଞା ନୟାଗଡ଼ରେ ସବୁ ବୁଲିବା ପାଇଁ ଜାଗା କଣ କଣ ଅଛି? ମାନେ ଯେମିତିକ ଭୋଜି କରିବା ପାଇଁ
ହଁ ହଁ ବୁଲିବା ପାଇଁ ଅଛି।ଆମର ଯୋଉ ଦସି କି ପଏଣ୍ଟ ଅଛି ଗୋଟେ ପାହାଡ ଉପରେ। ମାନେ ପାହାଡ ଚଢ଼ି ଚଢ଼ି ଯିବେ ସେଇଠିକି ଗଲେ ପୁରା ନୟାଗଡ଼ ଟା ଦେଖାଯିବ ସେଇଠି।
ଆଜ୍ଞା।
ଆଉ ଅଛି ଶିମିଳି ଝରଣା ଗୋଟେ ଅଛି। ୱାଟରଫଲ।
ଆଜ୍ଞା।
ଆଉ ମନ୍ଦିର କହିଲେ ଅଛି।କଣ୍ଟିଲର ନୀଳମାଧବ ମନ୍ଦିର ଆଉ ଫତେଗଡ ରାମ ମନ୍ଦିର।
ଆଜ୍ଞା।
ଆଉ ଆମ ନୟାଗଡ ଜିଲ୍ଲାରେ ଅଛି ଜଗନ୍ନାଥ ମନ୍ଦିର ଦକ୍ଷିଣକାଳୀ ମନ୍ଦିର।
ଆଜ୍ଞା।
ହ ଏଇଗୁଡାକ ମାର୍କେଟ ଉପରେ।ଯୋଉ ଦକ୍ଷିଣକାଳୀ ମନ୍ଦିର ଆଉ ଜଗନ୍ନାଥ ମନ୍ଦିର ଏଇଗୁଡା ଶ
ଆଜ୍ଞା। ମନ୍ଦିର ବି ଆମର ବି ତ କେଉଁଝର ରେ ଅଛନ୍ତି ବହୁତ ମନ୍ଦିର ଅଛି।ସେମିତି ମନ୍ଦିର କହିବାକୁ ଗଲେ ବଲଦେବ ଜୀଉ ମନ୍ଦିର। ବି ଅଛି ଜଗନ୍ନାଥଙ୍କର ତାପରେ ଗଣେଶଙ୍କର ବଡ ମନ୍ଦିର ଗୋଟେ ଅଛି।
ଆଉ ଗୋଟେ ଅଛି ଶରଣ କୂଳରେ ଲଡୁ ବାବା ମନ୍ଦିର, ଯୋଉଟାକୁ ଦ୍ଵିତୀୟ କାଶୀ ବୋଲି କୁହାଯାଏ।
ଆଜ୍ଞା ଆଜ୍ଞା।ତାହାଲେ ତ ଆପଣଙ୍କ ନୂଆପଡାରେ ବହୁତ ବୁଲିବା ପାଇଁ ଜାଗା ଅଛି।
ହଁ ହଁ ବହୁତ ଅଛି ଜାଗା।
ଆଜ୍ଞା।
ଆଉ ରା ରାମ ମନ୍ଦିରକୁ ବି ତ ଦ୍ଵିତୀୟ ଅଯୋଧ୍ୟା ବୋଲି କୁହାଯାଏ ଓଡିଶାର।
ଆଜ୍ଞା। ଆଉ ଆଜ୍ଞା ଆପଣ ସକାଳୁ ଖାଇଥିଲେ କଣ?
ସକାଳୁ ଆଉ ଆମ ଘରେ ସିମେଇ ହେଇଥିଲା ତ ଖାଇଥିଲି।
ଆଜ୍ଞା ଆପଣ ଆ ଏବେ ପଢାପଢି ସରିଲାଣି? ନା ଆପଣ କଣ କରୁଛନ୍ତି ଏବେ?
ନାଇଁ ମୋର ଯୋଉ ପ୍ଲସ ଥ୍ରି ଥାଡ୍ ଇଅର୍।
ଆଜ୍ଞା କୋଉ ବିଭାଗରେ ନେଇ କରୁଛନ୍ତି?
ମୁଁ କଳା।
ଆଜ୍ଞା।
ଆପଣ କଣ କରନ୍ତି କି ନା ଚାଷ ନା ଆଉ କିଛି ବି?
ନାଇଁ ଆଜ୍ଞା ମୋର ଏବେ ପଢା ବାହାରେ ରହିକି ପଢୁଥିଲି ମାନେ ଡିପ୍ଲୋମା କରୁଥିଲି
ଓହୋ।
ଆଜ୍ଞା ଏବେ ପଢା ସରିଲା ମୋର ଏତେ। ଆଜ୍ଞା ତିନି ବର୍ଷ ଥିଲା ତିନି ବର୍ଷ ଏବେ ସରିଗଲା ପ ବଜୁରିକ ବିଭାଗରେ କରୁଥିଲି। ଆଜ୍ଞା ତ ଏବେ ଘର୍ ରେ ଅଛି ତ ଚାକିରି ପାଇଁ ଆବେଦନ କରିଛି। ନହେଲେ ଡିଗ୍ରୀ ପାଇଁ ପଢିବି।
ଆଜ୍ଞା ଆଜ୍ଞା ହଁ।
ଆଜ୍ଞା।
ଯାଉଚି। ଆଉ କଣ କୁହନ୍ତୁ।
ଆଉ ଆଜ୍ଞା ସେମତି କଣ ଏବେ ତ ବୁ ଚାଲିଚି ଏ ବୁଲାବୁଲି ଟିକେ କରିବା ଯିବାର ଅଛି ପ୍ଲାନ୍ ଅଛି। ଇ
ଅହ।
ଆଜ୍ଞା ମାନେ ବାହାରୁକୁ ଟିକେ ଯିବାର ଅଛି ନେ କଁ କହିଲେ ଆଜ୍ଞା?
ଘରେ ଆପଣଙ୍କର କିଏ କିଏ
ଆଜ୍ଞା ଘରେ ତ ବାପା ଅଛନ୍ତି ମା ମୋର ସାନ ଭାଇ ଜଣେ ଅଛି ଆଉ ମୁଁ ଏବେ ମୋର ସରିଲା ଆ ବଢ଼ା
ଅ
ଆଜ୍ଞା।
ଭଲ ଅଛନ୍ତି ସମସ୍ତେ?
ଆଜ୍ଞା ଆଜ୍ଞା। ସମସ୍ତେ ଭଲ ଅଛନ୍ତି ସମସ୍ତିଙ୍କ ଦେହ ପା ବି ଭଲ ଅଛି। ଆ ବାପା ଯେହେତୁ ଟିକେ ଘରେ ରହୁନାହାନ୍ତି ବାପା ବାହାରେ ଟିକେ ରହୁଚନ୍ତି ତ ଟିକେ ବିଲ ବାଡ଼ି ଟିକେ ଦେଖିତେ ପଡ଼ୁ ଚି ମତେ।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
ହାଲୋ।
ଆଉ କଣ କୁହନ୍ତୁ।
ନାଇଁ ମୁଁ କହିଲି ଆଜ୍ଞା ବାପା ଯେହେତୁ ଏବେ ଟିକେ ବାହାରେ ରହୁଚନ୍ତି
ହଁ।
ତ ବିଲବାଡ଼ି ଟିକେ ମତେ ଦେଖିବାକୁ ପଡ଼ୁଛି ଆଉ କଁ କରିବି ତ ଯେହେତୁ ଘରେ ଅଛି ଆଉ
ଏବେ ନାହାନ୍ତି ବୋଧେ ସେ ଗାଁ
ଆଜ୍ଞା ନାଇଁ ବାହାରେ ସିଏ ରହୁଚନ୍ତି ସେ ଖାଲି ଆସନ୍ତି ସପ୍ତାହରେ ଥରେ ଆସନ୍ତି ନହେଲେ ଦି ସପ୍ତାହରେ ଥରେ ଆସନ୍ତି। ଆଜ୍ଞା ଡୁବୁରୀ ଜାଣିଛନ୍ତି?
କଁ କହିଲେ?
ମୁଁ ଅଇନି ଡୁବରି ଶୁଣିଚନ୍ତି ଡୁବରି ନାଁ ନାଁ ଜାଣିନାହାନ୍ତି?
ନାଁ ମୁଁ ଶଣିନି।
ଆଜ୍ଞା ତ ଏପଟ ସେପଟେ ସେ ରହନ୍ତି ବାପା ପ୍ଲାଣ୍ଟ୍ ରେ ଗୋଟେ ଅଛନ୍ତି।
ଆଚ୍ଛା।
ଆଜ୍ଞା ତ ସିଏ ସପ୍ତାହରେ ଥରେ ଆସନ୍ତି ତ ସେଥିପାଇଁ ମୁଁ ଟିକେ ବିଲ ବାଡ଼ି ଟିକେ ଦେଖାଦୁଖା କରିଦିଏ ମଝି
ହଁ ବିଲ ବାଡ଼ି କାମ ତ କଲେ ଭଲ କଥା। ଓଡ଼ିଆ ପୁଅ ଆଉ।
ଆଜ୍ଞା ଆଜ୍ଞା।
ହଁ ଆପଣଙ୍କ ଚାଷୀ ଘର ନାଁ?
ଆଜ୍ଞା ଆଜ୍ଞା ଆମର ଚାଷୀ।
ଆଚ୍ଛା।
ହଉ ଆଜ୍ଞା ମୁଁ ରଖୁଚି ପରେ କେତୋଳେ ଫାଙ୍କା ହେଲେ ଆ ଆପଣଙ୍କୁ କଲ କରିବି ଟିକେ ବିଲିରେ ବୁଲିକି ଆସେ। ଆଜ୍ଞା।